ହାଲୋ।
କଣ କରୁଛୁ?
ଏଇଠି ବସିକି ଟିକେ ପାଠ ପଢୁଥିଲି ଆଉ।
ଓହୋ କଣ ପଢୁଛୁ?
ଏଇ ଓଡିଆ ଗ୍ରାମାର ଟିକେ ପଢୁଥିଲି।
ଆଚ୍ଛା ଦେଖିଆ କେତେଟା କହୁଛି ପ୍ରଶ୍ନ କହିଲୁ ଦେଖିିବା ଉତ୍ତର?
ହଁ ପଚାରେ।
ଦେଖିଆ କହିଲୁ ଧୋନି କାହାକୁ କୁହାଯାଏ?
ଧୋନି ହଉଛି ଧୋନି କାହାକୁ କୁହାଯାଏ? ଓହୋ। ଓଡ଼ିଆ ଭାଷାରେ ଓଡ଼ିଆ ଗ୍ରାମାରଟାରେ ଧ୍ୱନି କାହାକୁ କୁହାଯାଏ? ଦେଖୁଛି ଟିକେ ମୋର କାଇଁ ମନେ ପଡୁନି। ଧୋନି କାହାକୁ କୁହାଯାଏ? ମୁଁ ପଢିଥିଲି ଯେ ଟିକେ ଭୁଲି ଯାଇଛି ଆଉ। ଟିକେ ମନେ ପକେଇ କହୁଛି ରହ। ଆଚ୍ଛା ହଉ କହୁଛି ହେଲା। ଆମ ଚାରି ପାଖରେ ଘଟୁଥିବା ଯେ କୌଣସି କମ୍ପନରୁ ଆମ କାନକୁ ଯାହା ଶୁଣାଯାଏ, ତାହାକୁ ଧୋନି କୁହାଯାଏ। ଯାହା ମଣିଷ ତୁଣ୍ଡରେ ଅର୍ଥପୂର୍ଣ୍ଣ ଭାବରେ କୁହାଯାଏ ବା ଉଚ୍ଚାରଣ ହୁଏ। ତାହା ଧ୍ୱନି ହେଲା।
ହଁ
ତୁ କଣ ପଢିଲୁଣି ନା କିଛି ପଢିନୁ?
ହଁ ଏଇ ପଢୁଥିଲି ଗ୍ରାମାର୍ ତ ପଢୁଥିଲି ଆଉ।
ଆଚ୍ଛା ଗ୍ରାମର ପଢୁଥିଲୁ। ଦେଖିଆ କହିଲୁ ଶବ୍ଦ କଣ?
ଶବ୍ଦ। ଓଡ଼ିଆ ଗ୍ରାମର୍ ରେ ଏକ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଶବ୍ଦ କହନ୍ତି।
ହୁଁ ଠିକ୍ କହିଲୁ।
ତୋତେ ଆଉ ଗୋଟେ କୋଶ୍ଚିନ୍ ପାଚାରିବି? ଆଉ ଦେଖିଆ କହିଲୁ? ବର୍ଣ୍ଣ କଣ?
ବର୍ଣ୍ଣ। ଓଡ଼ିଆ ଭାଷାରେ ଲିପିକୁ ଲେଖି ଧ୍ୱନିକୁ ଉଚ୍ଚାରଣ ଚିହ୍ନିତ ବା ରୂପ ଦେ ରୂପ ଦେବାର ବିଧିକୁ ବର୍ଣ୍ଣ ବୋଲି କୁହାଯାଏ। ଏହି ଧ୍ୱନି ଓ ତାର ପ୍ରତୀକ ଲେଖ ରୂପ ଲିପି ହେଉଛି ବର୍ଣ୍ଣ। ଏବଂ ଯେଉଁ ଶୈଳୀରେ ଏହା ସଜା ହୋଇ ଲେଖାଯାଏ ତାହାକୁ ବର୍ଣ୍ଣମାଳା କୁହାଯାଏ।
ଠିକ ଅଛି। ହଁ ହଁ।
ହଉ ମୁଁ ତତେ ଗୋଟେ ପ୍ରଶ୍ନ ପଚାରିବି?
ହଁ।
କହିଲୁ ଦେଖିବା ତତ୍ସମ କାହାକୁ କୁହାଯାଏ?
ତତ୍ସମ ଶବ୍ଦ।
ହୁଁ।
ସଂସ୍କୃତ ଭାଷାରେ କେତେକ ଶବ୍ଦ ଅପରିବର୍ତ୍ତ ହୋଇ ଅବିକଳ ରୂପରେ ଓଡିଆ ଭାଷାରେ ପରିଚାଳିତ ହୋଇ ହୋଇ ଆସୁଛି। ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି।
ହଁ ଠିକ କହିଲୁ।
ଆଉ ତତେ ଆଉ ଗୋଟେ ପଚାରିବି।
ହଁ ପଚାରୁନୁ।
ସ୍ୱରବର୍ଣ୍ଣ କଣ ଦିଆ କହିଲୁ?
ସ୍ଵର ବର୍ଣ୍ଣମ୍। ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ କାହାକୁ କୁହାଯାଏ? ଦେଖେଇକି ଟିକେ ମୁଁ ମନେ ପକଉଛି ଆଛା। ସ୍ଵରବର୍ଣ୍ଣ ହଁ। ଅନ୍ୟ ଧ୍ୱନିର ସାହାଯ୍ୟ ନ ନେଇ ସ୍ଵାଧୀନ ଭାବରେ ବିନା ବାଧାରେ ଉଚ୍ଚାରିତ ହେଉଥିବା ସ୍ଵର ଧ୍ୱନିର ସାଙ୍କେତିକ ଲେଖନୀ ରୂପକୁ ସ୍ୱରବର୍ଣ୍ଣ ବୋଲି କୁହାଯାଏ।
ତ ସବୁ ଆନ୍ସର ଦେଇଦଉଛୁ।
ହଁ ସେମତି ଟିକେ ଟିକେ ଭୁଲି ତ ଯାଉଛି ଆଉ।
ଆଉ ମୁଁ ତ ତୁ ଆଉ କମ ଅଛୁ କି ତୁ ତ ସବୁ ଏନ୍ସର ଦେଇ ମୁଁ ଆଉ ଗୋଟେ କୋଶ୍ଚେନ୍ ପଚାରିବି।
ହଁ ନିହାତି।
ଦେଖିବା କହିଲୁ ବୈଦେଶିକ ଶବ୍ଦ କାହାକୁ କୁହାଯାଏ?
ବୈଦେଶିକ ଶବ୍ଦ କେତେକ ବି ଦେଶ ଶବ୍ଦ ଆମ ଭାଷା ଭିତରେ ମିଶିଗଲେ ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କହନ୍ତି। ଯେମିତିକି ପର୍ତୁଗିଜ ଆ ଜା ଜାବନୀକ ପାର୍ସି ତୁର୍କୀ ଇଂରାଜୀ ଏମିତି ସବୁ ଶବ୍ଦ ଗୁଡ଼ା ଅଛି।
ହୁଁ।
ହ
ହଁ ସେଇଟା ହିଁ ଆମର ବୈଦେଶିକ ଶବ୍ଦ କୁହାଗଲା କାରଣ ସେଇଟା ବିଦେଶରୁ ଆସିଥିଲା।
ହୁଁ ମତେ ଆଉ କିଛି ପ୍ରଶ୍ନ।
ରହ ପଚାରୁଛି ଦେଖିବା କହିଲୁ। ବ୍ୟଞ୍ଜନ ବର୍ଣ୍ଣ କଣ?
ବ୍ୟଞ୍ଜନ ବର୍ଣ୍ଣ। ଉଚ୍ଚାରଣ ବେରେ। କାକ କଳି ଠାରୁ ଓଠ ଭିତରେ ଥିବା। କୌଣସି ସ୍ଥାନରେ ପବନ ବାଧା କିମ୍ବା। ଘର୍ଷଣ ସହିତ ନିର୍ଗତ ହେଲେ। ଅଥବା ଉଚ୍ଚାରଣରେ ଅନ୍ତର୍ମୁଖୀ ହେଲେ। ସେହିପରି ଧୋନିକୁ ଲିଖନୀ ରୂପକୁ। ବ୍ୟଞ୍ଜନ ବର୍ଣ୍ଣ ବୋଲି କୁହାଯାଏ। ବ୍ୟଞ୍ଜନ ଧ୍ୱନି ଗୁଡିକ ସ୍ୱରଧ୍ୱନି ସାହାଯ୍ୟ ନେଇ ଉଚ୍ଚାରିତ ହୋଇଥାନ୍ତି। ଠିକ କହିଲି ତ।
ହଁ ଠିକ ତ କହିଲୁ।
ହଉ ମୁଁ ଗୋଟେ ପ୍ରଶ୍ନ ପଚାରୁଛି। ଓଡିଆ ଭାଷାରେ ମୌଳିକ ଶବ୍ଦ କାହାକୁ କୁହାଯାଏ?
ଆଚ୍ଛା ଓଡ଼ିଆ ଶବ୍ଦରେ ମୌଳିକ। ଶବ୍ଦ କାହାକୁ। ଓହୋ ଓଡିଆ ଭାଷାରେ ମୌଳିକ ଶବ୍ଦ କାହାକୁ କହନ୍ତିତ।
ହଁ।
ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେବି ବର୍ଣ୍ଣ କାଟି ହୁଏନାହିଁ। ଅର୍ଥାତ ଗୋଟିଏ ବର୍ଣ୍ଣ କାଟିଦେଲେ ତାର ଅଙ୍ଗ। ଅଙ୍ଗ ହାନି ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପ ପାଇଥାଏ। ତାହାକୁ ମୌଳିକ ଶବ୍ଦ। କହନ୍ତି ଯେମିତି ଗଛ, ବହି, ଧୂଳି। ତ ପାଟ ଡେଙ୍ଗା ଧଳା ଏମିତି ସବୁ ଅଛି।
ହୁଁ ଠିକ କଥା ସବୁତ ଆନସର ଦେଇଦଉ। ଛୁ ଆଉ ତାହେଲେ ଓ ଓଡ଼ିଆ ପୁରା ବ୍ୟାକରଣକୁ କଣ୍ଠସ୍ଥ ଗଳସ୍ତ କରିଦେଇଚୁ ଆଉ।
ହଉ ଆଛା ଦେଖେ ତୋତେ ଆଉ ଗୋଟେ କୋଶ୍ଚିିନ ପଚାରିବି।
ହୁଁ।
ଦେଖିଆ କହିଲୁ ଯୁକ୍ତ ବର୍ଣ୍ଣ କାହାକୁ କହନ୍ତି?
ଓଡ଼ିଆ ଭାଷାରେ ଯୁକ୍ତ ବର୍ଣ୍ଣ କାହାକୁ କୁହାଯାଏ। ଟିକେ ମନେ ପକେଇଦିଏ ମୁଁ ତ ଟିକେ ଭୁଲି ଯାଉଚି ପାଠରାକ ଆଉ। ହୁଁ ଓଡିଆ ଭାଷାରେ ଯୁକ୍ତ ବର୍ଣ୍ଣ। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ମିଶିଲେ। ଯେଉଁ ବର୍ଣ୍ଣ ଗଠିତ ହୁଏ ତାହାକୁ ଯୁକ୍ତ ବର୍ଣ୍ଣ ବୋଲି କୁହାଯାଏ। ଯୁକ୍ତ ବର୍ଣ୍ଣରେ। ଏକ ବା ଏକାଧିକ ବ୍ୟଞ୍ଜନ ବର ପରସ୍ପର ସହିତ। ମିଳିତ ହୋଇ। ଉଚ୍ଚାରଣ ଧର୍ମ ମାନ ମିଶିକରି ରହିଥାଏ ଅତେବ। ଏକେ ବା ତହିଁରୁ ଅଧିକ ମ ଏ ତହିଁରୁ ଅ-ଅଧିକ ବ୍ୟଞ୍ଜନ ବର୍ଣ୍ଣ ମିଶିକରି ରହିଲେ ଯୁକ୍ତ ବର୍ଣ୍ଣ ସୃଷ୍ଟି ହୁଏ। ଠିକ୍ କହିଲି ତ।
ହଁ ହଁ।
ହଉ ଏବେ ମୁଁ ଗୋଟେ କୋଶ୍ଚିନ ପଚାରୁଛି କହ।
ହୁଁ।
ଆମର ଓଡିଆ ଓଡିଆ ବହିରେ ସନ୍ଧି ବିଷୟରେ ଅଛି। ମୁଁ ଗୋଟେ ସନ୍ଧି ବିଷୟରେ ପ୍ରଶ୍ନ ପଚାରିବି।
ହୁଁ ହୁଁ ହୁଁ।
ହଉ ତାହେଲେ। ସନ୍ଧି ମୁଁ ପ୍ରଥମେ ପଚାରୁଚି ସନ୍ଧି କାହାକୁ କୁହାଯାଏ?
ଆଛା ସନ୍ଧି କାହାକୁ କୁହାଯାଏ। ଓଡିଆ ବ୍ୟାକରଣରେ ପରସ୍ପର ସନ୍ନିହିତ ପୂର୍ବ ପଦରେ ଶେଷ ବର୍ଣ୍ଣ ଓ ପର ପରପଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କହନ୍ତି। ଆମର ହଉଚି ସନ୍ଧି ହଉଚି ତିନି ପ୍ରକାରର ଗୋଟେ ହଉଚି ସ୍ୱର ସନ୍ଧି ଆଉ ଗୋଟେ ହଉଚି ବ୍ୟଞ୍ଜନ ସନ୍ଧି ଓ ବର୍ଗ ସନ୍ଧି।
ହୁଁ ଠିକ୍ କଥା କହିଲୁ। ମତେ ଆଉ କିଛି କୋଶ୍ଚିନ ପଚାରିବୁ?
ହଁ ଦେଖିଆ କହିଲୁ ଅ ଯୁକ୍ତ ବ ବ୍ୟଞ୍ଜନ ବର୍ଣ୍ଣ କଣ?
ଯୁକ୍ତ ବ୍ୟଞ୍ଜନ ବର୍ଣ୍ଣ ଆମର ଯୋଉ ଯୁକ୍ତ ବର୍ଣ୍ଣ ରହିଚି ସେ ଯୁକ୍ତ ବର୍ଣ୍ଣରେ ଯେତେବେଳେ ଦୁଇ ବା ତାଠାରୁ ଅଧିକ ବ୍ୟଞ୍ଜନ ବର୍ଣ୍ଣ ମିଶିକରି ରହିଲେ ତାହେଲେ ସେଇ ବ୍ୟଞ୍ଜନ ବର୍ଣ୍ଣଟାକୁ ଆମର କୁହାହେଲା ଯୁକ୍ତ ବ୍ୟଞ୍ଜନ। ଜନ ବର୍ଣ୍ଣ। ବୁଝିପାରିଲୁ।
ହଁ। ତୁ ପଚାରେ ଏଥର।
ମୁଁ ପଚାରିବି, ସ୍ଵର ସନ୍ଧି କାହାକୁ କୁହାଯାଏ?
ଆଛା ସ୍ଵର ସନ୍ଧି ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ସ୍ୱରବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱରବର୍ଣ୍ଣର ବିଳନକୁ ସ୍ୱରସନ୍ଧି କୁହାଯାଏ।
ହୁଁ, ଠିକ୍ କଥା। ଆଉ କଣ ସବୁ ତ ଓଡିଆ ଗ୍ରାମର ପାଠ ପୁରା ମୁଖସ୍ଥ ହେଇଯାଇଛି ଆଉ।
ନାଇଁ ମ ଏତେ ନୁହଁ ଆହୁରି ଅଛି ବହୁତ ସାରା ଅଛି।
ହଁ ଆଗକୁ ତ ହୁଁ ପରୀକ୍ଷା ଅଛି ପରୀକ୍ଷାରେ ଆସିବ ସବୁ ତକ ଆଉ। ମନେ ରଖିଥିବା କଥା ଖାଲି ଆଉ ସବୁ। ଆଉ ସବୁ ଭଲ?
କଣ କହିଲୁ?
ଘରେ ସବୁ ଭଲ
ହଁ ଘରେ ସବୁ ଭଲ ତୋ ଦେହ କେମିତି ଅଛି?
ହଁ ମୁଁ ଠିକ ଅଛି। ଏଇ ପାଠ ପଢି ପଢି ତ ଯୋଉ ଗରମ ହଉଛି ପାଠ ପଢି ପଢି ପାଠଟାକୁ ପୁଣି ଗରମରେ ବାସ୍ତିଭୂତ ହେଇକି ପଳଉଛି ଆଉ ହଉ ମନ ଦେଇକି ପଢ ଆଉ।
ହଁ ତୁବି।
ହଁ। ହଉ ତାହେଲେ
କଣ କହୁଛୁ କହ?
ଆଉ କାହିଁ କଣ କହୁଛି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହଉ ତାହେଲେ।
ହଉ ତୁ ପଢ ମୁଁ ଟିକେ ବି ଯାଉଛି ପଢିବି ଆଉ।
ହଉ।